ହ୍ୟାଲୋ ଶୁଭୁଛି? ଓ ହଉ କଣ କରୁଛୁ?
ଏଇଠୁ ଖାଉଥିଲି ଆଉ।
କଣ ଖାଉଛୁ?
ଖାଉଛି ପଖାଳ ଭାତ।
ହୁଁ।
ଆପରେ ଆଁ ଆଳୁ କଷା କରିଥିଲି ଦି ପହରେ।
ହୁଁ।
ହୁଁ ଆଉ ମିକ୍ସର, ପିଆଜ, ଲଙ୍କା, ଲୁଣ ଆଉ।
ଓହୋ ଆଚ୍ଛା ପଖାଳ କଣ କାଲି ବା କୋଉଥିଲୁ କଣ ପ କଣା କରିବୁନି ବୋଲିି।
ପଖାଳ କରିବିନି ନା ଆଜି ସଜ ପଖାଳ କହିଲି ନା।
ଓହୋ ଆଚ୍ଛା ଆଚ୍ଛା। ଆଜି ଭାତ ତାହେଲେ ହାଣ୍ଡି ଖାଇଲି ନା?
ହୁଁ।
ଓହୋ ଆଚ୍ଛା ସକାଳ ସବୁ ସାରି ଦେଇଥିଲୁ ରୋଷେଇ?
ହଁ ସକାଳୁ ସବୁ କରିଦେଇଥିଲି ନା ଦି ପରେ କରିଦେଇଥିଲି।
ଓ ଦିପ ପରେ ଆଛା।
ହୁଁ ହଁ ଆଗ ପଢିବାକୁ ଯାଇଥିଲି ତ। ।
ଓହୋ ଆଉ ଜିମ୍?
ହୁଁ ନିମଁ ଯାଇଥିଲି ଆଗରେ ରୋଷେଇ ବସେଇ ପ୍ଲକ୍ ରେ ପ୍ଲାନିଂ ଥିଲା ଆଜି ବୁଝିଲୁ?
ହଁ।
ପ୍ଲନିଂ ଥିଲା। ହୁଁ ଅ ଏମତି ହେଇ ହେଇ ହେଇ ପିଲାଙ୍କୁ କୁହାହେଇଥିବ ତମେ ଆସିବ। ସାଡେ ଚାରିଟା ରେ ଆସିବା କଥା ହବା କଣ ହବ କଣ ନାଇଁ।
ହୁଁ।
ତାପରେ କଣ ଭାବି କରିବା ଆଉ ହେଲା।
ହଁ।
ହୁଁ କୁଆହେଇଥିଲା ସିଏ ଆଉ। ଛନ୍ତି ମୋତେ ଫୋନ କଲେ ଭାଇ ଆଜି କରିବା ଟି ମୁଁ କହିଲି ହଁ କରିବା। ତମେ ଆସ ପହଞ୍ଚ। ମତେ ଫୋନ କରିକି କହୁଛନ୍ତି।
ହଁ।
ଆଉ ଭାଇ ଆମେ ଯାଉଛୁ ହେଲା।
ଉଁ।
ମୁଁ କହିଲି ହଁ ଆସୁନା ମୁଁ ଅଛିିବା, ମୁଁ ତାପରେ ମୁଁ। କଲ କଲି ସାଢେ ପାଞ୍ଚଟା ପରେ ଛ ଟା ପାଖା ପାଖି ମୁଁ କହିଲି ଆରେ କୋଉଠି? ନା ହଁ ଭାଇ ଯାଉଛୁ ଆଇନା ବାହାରିଲୁ।
ଆଁ। ତାପରେ।
ପହଞ୍ଚୁଛନ୍ତି ସାତେଟା। ମୁଁ ତାପରେ ତାଙ୍କୁ କହିଲି ଆରେ ଏତେବେଳକୁ ଆଉଛୁ ରୋଷେଇ ନା ଭାଇ। ବଡମ୍ବା ଯଇଥିଲୁ ଗ୍ୟାସ ପାଇଁ ହେଲା ମୁଁ କହିଲି ବଡମ୍ୱା ଗ୍ୟାସ ପାଇଁ। ଯାଇଥିଲ କାଁଇ ଆଡେ କଣ ଗ୍ୟାସ ମିଳୁନି ତମେ ବଡ଼ମ୍ବା ଯାଇଥିଲ ହଉ ଗ୍ୟାସ ଆନିଚଟି ନା ନାଇ ଗ୍ୟାସ ଆଣିନୁ। ଉଁ ହୁଁ ମିଳିଲାନି ବା।
ଓହୋ କାଇଁ ଗ୍ୟାସ୍ କଣ ଏପଟେ ସର୍ଟେଜ ହଉଛି କି ତମର?
ନା ନା ସେ ସେପୁଟୁ ଆଇଲେ ନା ହୁଁ। ଏମିତି ଆଉ ଆଉ କାଲି ପିପିଲି ଜଣେ ମରିଯାଇଛି ତ ଯୋଉ ଅମୁଲ ପାର୍ଲର ଯୋଉ ନୁହେଁ କି।
ଓ ହୋ ଆମେ ଯୋଉ ଖାଉ ଯୋଉଠୁ ଆଇସ୍କ୍ରିମ ଆଣିକି।
ହଁ ହଁ ମୋଟା ହେଇ ଗୋଟେ ଲୋକ ଗୋଦଲା ହେଇ ଲୋକ ଟା ବସେନି କି ଆରପଟରେ।
ହଁ।
ନା ନା ଆମେ ଯୋଉ ପଟେ ଖେଳୁ ତାର ସେପଟ ଟା।
ହଁ ହଁ।
ସେଇ ଲୋକ ଟା କାଲି ମରିଗଲା ତ।
କେମିତି।
ହୁଁ ଏତେ ବଡ ଲୋକଟା ପରା ଏ ସିଏ ଅଏ ଏକ୍ସେସ୍ ଫ୍ୟାଟ ତା ଧିଏରେ ବୁଝିଲୁ କି ହାର୍ଟଚୋକ କରିଗଲା ଆଉ।
କେତେ ବର୍ଷ ହବ।
ନା ବେଶି ଏଜ ନୁହଁ।
ହଁ ୟଙ୍ଗ ଏଜ୍ ଭଳିଆ ତ ଦେଖା ଜାଉଥିଲା ଚାଳିଶ ପାଖା ପାଖି ହବ ତାହେଲେ ଆଉ।
ହୁଁ ମଉସା ଙ୍କ ଏଜ ର ହବ।
ହଁ ହଁ। ଆଛା ଆଛା।
ଆଉ ତୁ କୁଆଡେ ଯାଇଥିଲୁ।
ଏ ମୁଁ ଯାଇଥିଲି ଆଜି ମୁଁ ଆଜି କେତେ ଜାଗା ବୁଲି ଲେଇଁ ସକାଳୁ। ଦିଟା ସାଢେ ଦିଟା ବେଳୁକୁ ଗଲି ନେମାଳ ହେଲା।
ନିମାଳ କାଇଁ ଏମିତି କଣ?
ଆଜି ଯୋଉ ଏବେ ଯୋଉ ସ୍ନାନ ପୂର୍ଣ୍ଣିମା ହେଇ ନଥିଲା କି ସେଠି ସ୍ନାନ ପୂର୍ଣ୍ଣିମା ଦିନଠୁ ଆରମ୍ଭ। ହେଇକି ସାତ ଦିନ ଯାଏ ସେଠି ଗୋଟେ ମେଳା ପଡେ।
ହୁଁ।
ଏଇ ସାଲେପୁର ବାଲିଯାତ୍ରା ଯେମିତି ହେଲା। ସେମିତି ଗୋଟେ ମେଳା। ଗୋଟେ ପଡେ ବଡ ମେଳା ଟା ଗୋଟେ ପଡେ ସାଢ ଦିନି ଯାଏ ରହେ ଏଇ ଷ୍ଟେଜ ଶୋ ହୁଏ। ଏ ଯୋଉ ବ୍ରେକ୍ ଡ୍ୟାନ୍ସ ଆଉ ଏ ରାମଦୋଳି ଏଗୁଡା ସବୁ ପଡେ ସେଠି।
ହୁଁ।
ହଁ ତ ସେଠିକି ସେପାଇ ଯାଇଥିଲୁ। ସୂର୍ଯ୍ୟ ଭାଇର ଗୋଟେ ମାମୁଁ ପୁଅ ଭାଇର ତାର ବ୍ରତ ଘର ଥିଲା। ହେଲା ସୁଯ୍ୟ ହେଠି ନିର୍ମଳା ଥିଲା ଅଲରେଡ଼ି। ତ ମୁଁ ଏଠୁ ପଳେଇଲିି ତାପରେ ଅଙ୍କିତ ଆସ ଆମେ ଏମତି ବୁଲାବୁଲି କଲୁ ଟିକେ ବୁଲାବୁଲି କରିସାରିକି ତାପରେ ମା ଆସିକି ପହଞ୍ଚିଲା ବେଳକୁ ଘରେ ଛଅଟା ପନ୍ଦର ସାଢେ ଛଅଟା।
ତୋର ସେଇଠି ଗୋଟେ ସାଙ୍ଗ ଘର ଥିଲା?
ତ ଥିଲା ଅଛି ବା।
ହୁଁ ହଁ। ମୁଁ ଯଇଥବ ପଣା ପଣା ପିଇକି ଆଇଥବ ତାଙ୍କ ଘରେ ଆଉ?
ହେ ନା ଘର ଘରୁକୁ ଥୁନା ଯାଇଥିଲି ସେ ସେଇଥିି ନିର୍ମଣ ମନ୍ଦିରରେ ନା।
ହ ଆଇଥିଲ ସେ
ହଁ।
ନା।
ତାପରେ ତାପରେ ଟିକେ ଠୁଙ୍କା ପୁରି ଖାଇଲେ ହେଲା।
ହୁଁ।
ଠୁଙ୍କା ପୁରୀ ଖାଇକୁ ସେ ଠୁଙ୍କା ପୁରୀ କି ତେଲ ହାଏ ସେ ପୁରୀରେ। ପ୍ରବଳ ତେଲ ମୁଁ ଲାଗିଲା ବୋଧେ ମୁଁ ଆଜି ମାନେ ବର୍ଷ ବର ତେଲ ଗୋଟେ ଦିନେ ଖାଇଥିଲି ବୋଧେ। ଏତେ ତେଲ, ସାଙ୍ଗେ ସାଙ୍ଗେ ଛାଣି ସାଙ୍ଗେ ସାଙ୍ଗେ ତାର ଦୋକାନ ଜଷ୍ଟ କିଲ ତ ଆମେ ଗଲୁ ହେଲା। ପାଞ୍ଚଟା ବେଳ ଆରମ୍ଭ କଲେ ଆମେ ପାଞ୍ଚଟା ବେଳେ ଖାଇକି ହିଁ ଆସିଲୁ।
ହୁଁ ତାତି ନଥିବ ବୁଝିଲୁକି।
ହଁ ସେ ତାତି ନାହିଁ ତାପରେ ସେ ଜଷ୍ଟ ଖୋଲିଲା। ନିଗିଡ ସେ କଣ ସେ ଛାଣିକି ରଖି ଦିଅନ୍ତି ନିଗିଡି ସାରିଲା ପରେ ଆମକୁ ଦିଅନ୍ତି। ଅଲଗା ଯୋଉ ସବୁ ଯାତ୍ରା ସବୁ ପଡେ ଯୋଉ କିନ୍ତୁ ସେମାନେ ଛାଣି ମାନେ ଛାଣି ଚାଲିଥାନ୍ତି। ଏପଟେ ସର୍ବ ହୋଉଥାଏ ଲୋକଙ୍କୁ ତ ସେଥିପାଇଁ ସେ ତେଲ ଗୁଡା ନିଗିଡି ଯାଇଥାଏ।
ନଁ ଆଚୁଆଲି ତେଲ ଟା ଯଦି ନ ଦ ପକେଇ ଦେଇଥିବ ତେଲ ଟା ରହିଯାଏ ଟିକେ ଆଉ।
ହୁଁ ହୁଁ। ଏମତି ପୁରା ତେଲ ଭଲ ଏତେ ଲାଗୁନଥିଲା ଖାଇଦବା କଥା ଆଉ। ସତୁରୀ ଟଙ୍କା କରିସାରିଲେଣି।
ବାବରେ। ସତୁରି ଟଙ୍କା ନେଇକି ଆମ ପିପିଲି ଅସିଥାନ୍ତୁ। ଆଉ ଚାଳିଶ ପଚାଶ ଟଙ୍କା ଭିତରେ ଗୋଟେ ପ୍ଲେଟ ବିରିୟାନୀ ଖାଇଲେନାନି।
ହଁ ବା ଆରେ ସାଲେପୁର ବା ମୁଁ ଷାଠିଏ ଟଙ୍କା ଦେଇକି ଖାଏ ବସନ୍ତଙ୍କର ହୋଟେଲ ରେ ବଢିଆ ଲାଗେ ଟେଷ୍ଟି ଲାଗେ ପୁରା। ତୁଙ୍ଗାପୁରୀ। ମୁଁ ଡେଲି ଖାଏ ସେଠି ଡେଲି ତ ନୁହେଁ ମାନେ ସାଲେପୁରୁ ଯେତେବେଳେ ଯାଏ ଖାଏ।
ତମେ କଣ ଭାଇ ଖାନଦାନିର ଲୋକ?
ଆଉ କହୁ କହିଥିଲା ଗୋଟେ କଥା ଆଉ।
ହୁଁ ହୁଁ ମୁଁ ଯୋଉ କଲ କରୁଛି ମୋର କାଇଁ ଏରର ଲେଖୁଛି?
ହ ଜଣା ନାହିଁ ପଚାରିଲେ ହବ। ନେଟୱାର୍କ ପ୍ରୋବ୍ଲେମ କଣ ଥିବ ଅଦି ଆଉ।
ହୁଁ ହୁଁ।
ଆଉ ଶୁଣୁ ଯୋଉ କଣ କହିଲୁ ତାପରେ ମୁଁ ସାଢ଼େ ଛଅରେ ଆସିକି ପହଞ୍ଚିଲି ଘରେ ହେଲା ପହଞ୍ଚି ସାରିଲା ପରେ ତାପରେ ଆଜି ଗୋଟେ ବ୍ରତଘର ଭୋଜି ଗୋଟେ ଥିଲା ଏଇଠି ଗାଁ ଆମ ଗାଁ ପାଖରେ।
ହଁ କଣ ଚିହ୍ନା?
ହଁ ବାପାଙ୍କ ଟ୍ୟୁସନ୍ ଛୁଆ ଆଉ।
ହଁ ହଁ।
ଡାକିଥିଲେ ତ ଯାଇଥିଲେ ବ୍ରତ ଘର ଭୋଜି କି। ବଢ଼ିଆ ବଢ଼ିଆ ଆଇଟମ୍ ହେଇଥିଲା ସବୁ।
ହେଇଥିଲା।
ଆ ଭାତ, ଡ଼ାଲି ତାପରେ ପୋଟଳ ପୋଟଳ ବେସନ ଆଳୁ ତରକାରୀ। ଆଉ ମଟର ଏକାଠି ମ ପୋଟଳ ବେସନ ଆଳୁ ତରକାରୀ।
ହଁ।
ତାପରେ ମଟର ପନିର୍ ଆଉ ଘାଣ୍ଟ ଘାଣ୍ଟ ତ ନୁହେଁ ସେ ଘାଣ୍ଟ ଆ ମାନେ ତାକୁ ମିକ୍ସଚର କରିବା ପାଇଁ ଟ୍ରାଏ କରୁଥିଲେ କିନ୍ତୁ ସେଟା ଘାଣ୍ଟ ହେଇଗଲା। ହେଲା ତାପରେ ଖଟା ଟା ବଢ଼ିଆ ଟେଷ୍ଟି ହେଇଥିଲା ଆମ୍ବ ଖଟା କରିଥିଲେ ପୁରା ଟେଷ୍ଟି ହେଇଥିଲା ବଢ଼ିଆ ଜେଲି ଭଳିଆ ରହେନା। ଖଟା ଟା ହେଲା ପୁରା ସେମିତି ପୁରା ମସଲା ଖଟା ଟା ଏକ ନମ୍ବର ହେଇଥିଲା।
ହୁଁ ହୁଁ ପୁରା ବରଂପୁରୁ ଖଟା ନା?
ହଁ ତାପରେ ଖିରି ଏତିକି ଆଉ ଆଉ ପା ପାମ୍ପଡ଼ ଦେଲେ ଲାଷ୍ଟ୍ କୁ ଯେ ପାମ୍ପଡ଼ ଯମା ପାମ୍ପଡ଼ ବୋଧେ ସରି ଆସିଥିଲା ହେଲା। ପିଲାମାନେ କଣ କହିଲୁ ମାନେ ଖିରି ସାଙ୍ଗରେ ପାମ୍ପଡ଼ ଦିଅନ୍ତିନି?
ହୁଁ ହୁଁ। ଆମର ତ ଇଏ ରେ ଦିଆ ହୁଏ।
କଣ?
ଷ୍ଟାର୍ଟିଂ ରୁ।
ନା ମୁଁ ଷ୍ଟାର୍ଟିଂ ଗୋଟେ ବି ପାମ୍ପଡ ସବୁବେଳେ ଖିରି ଖିରି ବାଢିଲା ବେଳୁ ଜଷ୍ଟ୍ ଆଗରୁ ପାମ୍ପଡ଼ ଦିଆହୁଏ।
ହୁଁ ତମର ପୁରା ଅଲଗା ନିୟମ।
କେଇଆଣି ମୁଁ ଜାଣିନି ମୁଁ ତ ପ୍ରାୟ ଯୋଉ ଯୋଉଠି ଖାଇଲେ ହିଁ ବୋଧେ ସବୁ ଜାଗାରେ ଆଗେ ଦିଆହବ ମାନେ ଜଷ୍ଟ୍ କ୍ଷୀରି ପୂର୍ବରୁ ହିଁ ପାମ୍ପଡ଼ ଟା ଦିଆହବ। ମାନେ ଏଇଆ ପାମ୍ପଡ଼ ଟା ସେମାନେ ଡିମାଣ୍ଡ୍ ଆଣ୍ଡ୍ ସପାଲାଇ ବହୁତ୍ ହେଇଗଲା। ପାମ୍ପଡ଼ ଟା ଛାଣି ପାଇଲେନି ସାଙ୍ଗେ ସାଙ୍ଗେ ତେଲରେ ପକେଇକି ଉଠେଇ ଦେଇଛନ୍ତି ଯେ ପାମ୍ପଡ଼ ଜ ଜମା ଛାଣି ହେଇନି ହେଲା ତେଲ ତା ଦେହ ଜୁଡୁ ବୁଡୁ ହେଇକି ଲାଗିଛି ଜମା ଛାଣି ହେଇନି କାଡୁ ମାଡୁ ମାନେ ଦାନ୍ତ ରେ ଚୋବେଇ ବି ହଉନି ସବୁ ତ
ଓ ହଁ ଆଉ
ହଁ ଯେ ଆଉ
ଗେମ ହେରିକା ଖେଳୁଥିଲ ଆଉ?
ହଁ ନା ଆଜି ଆଉ ଲଗିନ୍ କରନି ସକାଳ ଖାଲି ଆଉ ଦେଖିଦେଲି ସିବି
ମୁଁ ଯା ଦେଖି ମୁଁ ଯାହା ଦେଖିଲି। ମୁଁ କହିଲି ଇଏ କିଏ ଖେଳୁଛି ମୁଁ ଖେଳୁଛି।
ଓ ହୋ ହଁ ଜ ଯଦି ହେଇଥିବ ମୋ ସାଙ୍ଗକୁ ଆଇଡି ଦେଇଛି ତ। ସେ ଯଦି ଖେଳୁଥିବ ଖେଳୁଥିବ ଆଉ।
ହୁଁ ହୁଁ।
ହୁଁ ଏଇ ପଣ୍ଡଳ ଟା ଭଲ ହେଇଛି?
ହୁଁ ଭଲ ହେଇଛି ଡ୍ରେସ ଟା।
ହଁ ହଁ ଆଉ ସିଜନ ଚେଞ୍ଜ ବି ହେଇଛି ଗାଁଙ୍କର। ଦେଖିଛୁ ନା?
ହୁଁ ପିଲା କ୍ୟାମ୍ପିୟନ ମାନେ ବହୁତ ଲୁଚି ଲୁଚି ଖେଳୁଛନ୍ତି।
ହଁ ବା, ଛୋଟ ଯୋଉ ଦିନ ଭାସ ଯୋନ ହେଲା ବେଳକୁ ବି ସେଇ ବୟାଳିଶ ଠାରୁ ୟେ ସୋରି ଅଠ ଚାଳିଶ ଠାରୁ ଅଠଚାଳିଶ ଟା ବନ୍ଦା ପୁରା ଲାଇଫ ଥିଲେ।
କୁଆଡୁ କଣ ମାରୁଛ କିଛି ଜଣା ପଡୁନି।
ହଁ ତାପରେ ଏବେ ଯୋଉ ଏଇ ଚିପ ଦେଇଦେଇଛି ଯୋଉ ବଲ ଲଗେଇବ ସେ ପୁରର କିନା ପୁରା ଚାଲୁଛି ପୁରା। ହଁ, ବାଃ କୁରସି ଭାଇ ଏମ ଟୁ ଫନ ନେ ସେଟା ଲଗେଲି ଅହ ଭାଇ କଣ ଲାଗୁଛି, ସେ ଚାଲୁଛି ଏ ଏମ ପି ଏମ ଏମ ଟୁ ନାଇନ ସାଙ୍ଗରେ କଣ କହିଲୁ ଯୋଉ ଇଏ ଲୁନା କେୟାର ତା ପରେ ହେଲା। ଲୁନା ପକେଇ ଦବ ଭାଇ ପୁରା କାଞ୍ଚ ଦେଇ ଇସ୍ପ୍ରେ ତ ପୁରା ଏବେ ପକେଇବୁ,
ହୁଁ ନାଇଯେ ହାତଟି ଯେପରି ନାଇନଟି ନାଇନ ଲେବଲ ରେ ହେଇଯାଉଛି।
ହଁ ସରିଲା, କେମନ ଗେମ୍ ଶେଷ ଯେଇଛି। ବତାଉଛି ଚାଁ ତାକୁୁ ଏଡିଟ ଆଉ କ'ଣ ଭାଇ ପଇସା ଦେଲେ?
ନାଁ, ଦେଇ ନାହାନ୍ତି ବା।
ଓହୋ, କଣ କେବେ ଦେବେ କହିଲେ?
ଦେବେ କହିଲେ ଦିମାସେ ଗଲେ ଆଉ।
ହାଁ ଏଇ କାଳେ ଦି ମାସରେ ଦେଇଦେବେ ନା? ତୋର ଏଇ ବ ବୋଧେ ବାର ତାରିଖ ବୋଧେ ଦିଇ ମାସ।
ହଁ ହାଁ ହଁ।
ହୁଁ ହୁଁ ଆଚ୍ଛା, ଆଉ ନାନାଙ୍କ ସାଙ୍ଗେରେ କଥା ହେଲୁ?
ଆଁ?
ନାନା ହେରିିକାଙ୍କ ସାଙ୍ଗରେ କଥା ହେଇନୁ?
ନାନା ହେରିକାଙ୍କ ସହିତ ସନ୍ଧ୍ୟା ବେଳେ କଥା ହେଇଥିଲି।
ହଁ ହଁ।
ମୁଁ ଟିକେ ଏମିତି ଟିକେ ଏ ଏ କଥା କଲି ଆଉ। ଆଉ କଣ? ହଁ ହଉ ତାହେଲେ ଆଉ ପରେ କଥା ହବା ଆଉ।
ହାଁ ହଁ ପରେ କଥା ହଉଛି।